ହଁ ଝିଅ କଣ କରୁଛୁ?
ହଁ କିଛି ନାହିଁ ଏଇଠୁ ବୁଲୁଥିଲି ଆଉ
ଓ ଆଜି କହନା ମୁଁ ଖାଲି କାନ୍ଦିଛି ଆଜିିଲୋ?
କମ୍ପାଇ?
ବୋଲି ଗୋଟେ ସାଙ୍ଗର ଜନ୍ମଦିନ ଥିଲା ତ ସିଏ ଆଉ ମୁଁ ସିଏ ଆସିଲା ସବୁ ସାଙ୍ଗ ମାନଙ୍କୁ ଡାକିଲା କହିଲା କି ଆସ ଏଇ ପାଖରେ ବୃଦ୍ଧାଶ୍ରମଟେ ଅଛି ସେଠୁକୁ ଯିବା ସେଠୁକୁ ଯାଇକି ମିଠା କିଛି ଖାରା କିଛି କଣକି ଯାଇକି ଆମେ ସେଇ ବୃଦ୍ଧାଶ୍ରମରେ ବାଣ୍ଟିବା ଆଉ ମୋର ଜନ୍ମଦିନ ବି ବଢିଆ ହବ ଆଉ ମତେ ଆତ୍ମ ଶାନ୍ତି ବି ଲାଗିବ ଆଉ ଈଶ୍ଵରଙ୍କ ଆଶୀର୍ବାଦ ବି ମିଳିବ କହିଲା ତ ମୁଁ ଯାଇଥିଲି।
ଓହୋ କୋଉଠିକୁ ଯାଇଥିଲ କି?
ଏଇ ପାଖରେ ଗୋଟେ ମୋର କୋଡିଏ କିଲୋ କୋଡିଏ ବି ନାଇଁ ପନ୍ଦର କିଲୋମିଟର ଦୂରରେ ଗୋଟେ ବୃଦ୍ଧାଶ୍ରମଟା ଅଛି ସେଇଟାକୁ ଯାଇଥିଲୁ ହଁ?
ହଉ ତାହେଲେ ଏମିତି ଆଜି ପାଳିଲ ନହିଁ କିି ବୃଦ୍ଧାଶ୍ରମ ଗଲ ଆଉ କଣ? କଣ ସେଇଠି କଲ? ମାନେ ଏଇଠୁ ଆ କିଣିକିରି ସବୁ ନେଇଯାଇଥିଲା ଆଉ ସେଇଟା ତିଆରି ଲନି କିଛି।
ନାଇଁ ନାଇଁ ଏଇଠୁ ଆଗ କିଣିକି ନେବାକୁ ପଡୁଛି ସେଇଠି ତାଙ୍କର ମାନେ ସେମିତି ସୁବିଧା ନାହିଁ ନା ତାଙ୍କୁ ତାଙ୍କ ସେଇଠି ରୋଷେଇ କରିକି ଦେବାକୁ ତାଙ୍କର ମାନେ ଭଲ ତାମର ସୁସ୍ଥ ସବଳ ଖାଦ୍ୟ ଖାଆନ୍ତି କିନ୍ତୁ ଜନ୍ମ ଦିନ ଯେହେତୁ ମିଠା ସେମାନଙ୍କୁ ଟିକେ ମାନେ ରୁଚିକର ଲାଗିବ ବୋଲି ନେଇ ଦେଇେଇଥିଲୁ,। ହଁ।
ଆଉ ପୋଷାକ କିଛି ଦେଲ ନ କି?
ପୋଷାକ ଝିଅ ଏଥର ତ ଅ ଆର୍ଥର ଦେବି ମୁଁ ମୋ ଜନ୍ମଦିନରେ ଦେବି ଆଉ ସିଏ ଯାହା ଇଚ୍ଛା କଲା ଦେଲା ଆଉ? ହଁ ତ ମୁଁ ଦେଖି ହଁ।
ମିଳିଥିବ ତ ସେମାନଙ୍କ ଠାରୁ।
ହଁ ମାନେ ତୁ ଯିବୁ ସେଇଠି ମାନେ ତ ମତେ ଲାଗିବ ତୁ ମାନେ ଅ ପୃଥିବୀର ବା ଗୋଟେ ସାମାଜ ସମାଜର ଗୋଟେ ଅଲଗା ଇଏଟେ ଦେଖିବୁ ମାନେ ଅଲଗା? ଗା ରୂପଟେ ଦେଖିବୁ- ମାନେ ଦେଖିବୁ ଯେ ଏତେ କଷ୍ଟଦାୟକ ସେ ହୃଦୟ ବିଦାରକ ସେ ଦୃଶ୍ୟ ଯେ ଆମଁ ଅ କଣ ପଶୁ ପଶୁ ଦେଖିବା ଦେଖିବାକୁ ପାଇଲି ଅ ଗୁଡାଏ ସ୍ତ୍ରୀ ଲୋକ ଯୋଉମାନେ ବୟସ୍କିଆ ସ୍ତ୍ରୀ ଲୋକ ଗୁଡାକ ବସିଛନ୍ତି ବସିକି କିଏ କାହାକୁ ଚୁଟି କୁଣ୍ଡେଇ ଦଉଛି ତ କିଏ କାହାକୁ ଗୋଡ ହାତ ଘଷି ଦଉଛି ମାନେ ଅ ଦେଖିବାକୁ ତ ତାଙ୍କ ଭିତରେ ଗୋଟେ ଅ ଯୋଉ ପରିବାରର ଯୋଉ ସ୍ନେହ ପ୍ରେମ ଟା ତାଙ୍କର ତାଙ୍କେ ପାଇନଥିଲେ ତାଙ୍କେ ତାଙ୍କ ଭିତରେ ଖୋଜି ନେଇ ଅଛନ୍ତି।
ଓ ହଁ ଏମତି ତାହେଲେ ନାଇଁ କି ମୁଁ ବି ଭାବୁଛି ଯେ ଏମତି ବୃଦ୍ଧାଶ୍ରମ ସିନା ଏମିତି କରା ହେଇଯାଉଛି କିନ୍ତୁ ଏଇଟା ତ ବହୁତ ମାନେ ଖାଲି ଅପସନ ହେଇଗଲାଣି ସମସ୍ତଙ୍କ ପାଇଁ ଯେ ଆମେ ଏବେ ଘରେ ଯଦି କିଛିଜାର ହେଇଯାଉଛେ ବୋଇଲେ ଆମେ ନେଇକିରି ଆମ ବାପା ମାଙ୍କୁ ସେଇଠି ଛାଡି ଦଉଛନ୍ତି। କେତେ ଜଣ ପୁରା କିନ୍ତୁ ମତେ ଲାଗୁନି ଯେ ନିଜ ଘର ଥାଉ ଥାଉ ସେମାନେ ତ ନିଜେ ଗୋଟେ ତାଙ୍କର ଜୀବନ ଅତିବାହିତ କରିକି ତାଙ୍କେ ଏଠୁ କୋଉ ମାଟି ଘରେ ଗୋଟେ ଜାଗା ରଖିଥିଲେ ନା। ସେଇ ଜାଗା ଘର ବନେଇଛ କିନ୍ତୁ ତାଙ୍କର ସେଇ ଜାଗାରେ ହକ୍ ନଥାଉଛି କିଛି ବି ହେଲେ।
ତୁ ତୁ ଶୁଣିଲେ ହଁ। ନିହାତି ନିହା ତୁ ଶୁଣିଲେ ଆଶ୍ଚର୍ଯ୍ୟ ହବୁ ମା ମୁଁ ଯୋଉ ଯାଇଥିଲି ଯୋଉ ଜାଗାକୁ ସେଇ ଜାଗାରେ ଯୋଉ ବୃଦ୍ଧା ସ୍ତ୍ରୀ ଲୋକମାନୋନେ ବୃଦ୍ଧ ଅ ପୁରୁଷ ମାନେ ଥିଲେ ଯଦି କହିବ ସତ। ସେଗଡ଼ା ସମସ୍ତଙ୍କର ଛୁଆ ପିଲା ଏବେ ପର୍ଯ୍ୟନ୍ତ ବଞ୍ଚିଛନ୍ତି ଆଉ ବହୁତ ବଡ ବଡ ଚାକିରୀ ବି ମଧ୍ୟ କରୁଛନ୍ତି।
ହଁ ସେଇଟା ତ ସତ କଥା ସେଇଟା ତ ସତ କଥା ଯେ ସେମାନେ ଚାକିରୀ କରିକିରି ବି ତାଙ୍କେ ତାଙ୍କ ବାପା ମାଙ୍କୁ ପୋଷି ପାରୁନାହାନ୍ତି କିନ୍ତୁ ଗୋଟେ ନିଜକୁ ଯେତେ ଢଙ୍ଗରେ ସଜେଇଲେ ଯେ କଣ ହବ ଯେତେ ଟଙ୍କିଆ ପୋଷାକ ପିନ୍ଧିଲେ ବି କଣ ହବ ଯିଏ ଯଦି ବାପା ମାଙ୍କୁୁ ଯଦି ନେଇକରି ସମ୍ଭାଳି ପାରୁନି ସିଏ ଯାଇକିରି ଅଲଗା କୋଉ ଜାଗାରେ ରଖୁଛେ ତା ଭଳିଆ ହୃଦୟ ବିଦାର ଜିନିଷ ଆଉ କିଛି ନାହିଁ ହେଲେ ହେଲେ ଆଉ। ମୁଁ ଶୁଣିଥିଲି ବ୍ରହ୍ମପୁରର ବି ଗୋଟେ ଜାଗାରେ ନାଇଁ। ମାନେ ବ୍ରହ୍ମପୁର ର ଗୋଟେ ବୃଦ୍ଧାଶମ ନା ଭୁବନେଶ୍ୱରର ଏମିତି କୋଉ ଏରିଆ ସେଇ ଜାଗ ର ନାଇଁ କି କେତେ ଜଣ ବୃଦ୍ଧ ଆଉ ବୃଦ୍ଧା ଲୋକ ବୃଦ୍ଧା ଲୋକ ମାନେ ସବୁ ମିଶି ତାଙ୍କେ ମାନ ନାଇଁକ ଅଙ୍ଗଦାନ କରିଥିଲେ ମାନେ ସେମାନେ ଜାଣିପାରୁ ଆଉ ତାଙ୍କର ତାଙ୍କ ମାନ ଜାଣି ପାରୁଛନ୍ତି ଯେ ଜଣ ଜଣଙ୍କର ଦୁଃଖ ଟାକୁ କିନ୍ତୁ ତାଙ୍କ ପୁଅ ମାନେ ଜାଣି ପାରୁନାହାନ୍ତି କେମିତି ତାଙ୍କ ମାନଙ୍କୁ ଦୁଃଖ ଲାଗିବଥିବ ବୋଲି ଆଉ ତାପରେ ମୁଁ ବି ଥରେ ଯାଇ ଏମିତି ଦେଖିବା ପାଇଁ ସେମତି କିନ୍ତୁ ମତେ ବି ସେଇଟା ଦେଖି ବହୁତ ଇଏ ଲାଗିଲା ତାପରେ ଯେତେବେଳେ ଯେ ସାମାଜିକ ଗଣମାଧ୍ୟମରେ ତାଙ୍କର କିଛି ଭିଡିଓ ଆସି ଥାଉଛି ସେତେବେଳେ ତ ଦେଖିଲେ ତାଙ୍କ ମାନେ ବହୁତ କାନ୍ଦି ଥାଉଛନ୍ତି ଆଉ ତାଙ୍କର ଦୁଃଖ କଥା ବି କହି ଥାଉଛନ୍ତି ଆଉ ଭଲ ହେଇଛି ସରକାର ଏମିତି ଗୋଟେ ପଦକ୍ଷେପ ନେଉଛନ୍ତି ସେଇଟା ବହୁତ ଭଲ ଲାଗୁଛି ଯେ ଯାହା ହଉ ଘର ଯାହାକୁ ମିଳି ନଥାଉଛି ତାଙ୍କୁ ବାସ ଖଣ୍ଡେ ତଲେ ସରକାର ଯୋଗେଇ ପାରୁଛନ୍ତି ତା ସହିତ କିଛି ଗୋଟେ ଏନଜିଓ ମଧ୍ୟ ମଧ୍ୟ ସାହାଯ୍ୟ କରୁଛନ୍ତି ବୃଦ୍ଧାଶ୍ରମରେ ସେମାନେ ବି ମଧ୍ୟ ଅ କିଛି ପାଣ୍ଠିରୁୁ ପଇସା ଆଣି କିରି ମାନେ ପାଣ୍ଠି ତାଙ୍କେ ମାନେ ଇଏ କରିକି ସେଇଟା ଦେଉଛନ୍ତି ସାହାଯ୍ୟ କରୁଛନ୍ତି ସେଇଟା ପୁଣି ବିନା କିଛି ଲାଭର ସୁବିଧା ନ ଉପୁଜେଇକିରି
ହଁ ପରା ମାନେ ଏତେ ଦୁଃଖ ଲାଗିଲା ମୁଁ ଯେତେବେଳେ ପଚାରିଲି ଗୋଟେ ସ୍ତ୍ରୀ ଲୋକଟାକୁ ସେ କହିଲା କହିଲେ ଯେ ମା ସେଇ ଯୋଉ ମୋର ଚାରିଟା ପୁଅ ଆଉ ଚାରିଟା ପୁଅ ଭିତରୁ ମୁଁ ସେ ପୁଅ ମାନଙ୍କୁ ଏତେ ଆଦରରେ ଲାଳନ ପାଳନ କରିଥିଲି ମୁଁ ଯେତେବେଳେ ଘର କରିଥିଲି ପ୍ରତ୍ୟେକ ପୁଅଙ୍କ ପାଇଁ ଅଲଗା ଅଲଗା ବଖରା କରିଦେଇଥିଲି ଆଉ ତାଙ୍କର ଲାଳନ ପାଳ ପାଳନରେ ମୁଁ ସେମାନଙ୍କୁ କୌଣସି ମାତ୍ରାରେ କମ କରିନଥିଲି ଆଉ ସେମାନେ ବହୁତ ଅଧିକା ପାଠ ପଢିଲେ ବା ମୋର ସ୍ଵାମୀର ମୋର ହେଇକି ଆମେ ବହୁତ ପରିଶ୍ରମ କରିଥିଲୁ ତାଙ୍କୁ ଯେମିତି ଉଚ୍ଚ ଶିକ୍ଷା ଆମେ ଦବୁ ଆଉ କୌଣସି ଆଶା ନଥିଲା ଆମର ଯେ ସେମାନେ ବି ଆମକୁ ଦେବେ ବୋଲି କିନ୍ତୁ ଗୋଟେ ଭଲ ପାଇବା ଥିଲା ଗୋଟେ ଛୁଆ ପ୍ରତି ଆମର କର୍ତ୍ତବ୍ୟ ଥିଲା ଏବଂ ତା ତାର ତା ତା ସହିତ ହିଁ ଆମେ ଆଗାମୀ ଦିନ ରହିବା ପାଇଁ ଚାହୁଁଥିଲୁ ସେଥିଲାଗି ବୋଲି ଆମେ ତାଙ୍କୁ ବହୁତ ଉଚ୍ଚ ଶିକ୍ଷା କରିକି ସେତିକି ଉପଯୁକ୍ତ ଶିକ୍ଷା ଦେଇକି ସେମାନେ ଏବେ ବଡ ବଡ ଚାକିରୀ କଲେ କିନ୍ତୁ ଦିନ ଆସିଲା ଯେ ବୋହୂ ମାନ ଆସିଲେ ଆଉ ମୁଁ ମୋ ସ୍ଵାମୀ ମରିଗଲେ। ଆଉ ମୁଁ ମୁଁ କଣ କଲି ମୁଁ ବି ରୋଗାଗ୍ରସ୍ତ ହେଇଗଲି ଗୋଟେ ପୁଅ ଠୁଆ ଗୋଟେ ପୁଅ ବି ଚେଷ୍ଟା କଲାନି ଯେ ମୋର ଏ ରୋଗ ବ୍ୟାଧି ସମୟରେ ସେ ମୋର ସାହାରା ହେବ ବୋଲି ରୋଗ ବ୍ୟାଧି ସମୟରେ ବହୁତ କଷ୍ଟରେ ନିଜ କାମ ନିଜେ କରୁ
ଏଇଟା ତ ସତ କଥା କହିଲ ଦିଦି ଆଉ ଯେ ଏବେ ଦେଖନ୍ତୁ ଯେମିତି କିି କେତେବେଳେଲେ ଭଲ ଲାଗିବନି ଯଦି ମା ବଞ୍ଚି ଥାଉ ଥାଉ ମାନେ ସେଇଟା ସମ୍ପତ୍ତିର ବଣ୍ଟନ ହେଇଯାଉଚି କିନ୍ତୁ କିଏ ମା କୁ ରଖିବ ସେଇଟା ଭାବୁଚନ୍ତି। ଯୋଉଟା କି ବହୁତ ଦୁଃଖ ଲାଗୁଚି ଯେ ମା କୁ ରଖିବା ପାଇଁ ସମସ୍ ଭାବି ହଉଚନ୍ତି କିନ୍ତୁ ତା ସେ ଗୋଟେ ମା ସିଏ ତାର ପିଲାମାନଙ୍କୁ ସମ୍ଭାଳି ଦଉଥିଲା କିନ୍ତୁ ତାକୁ ସମ୍ଭାଳିବା ପାଇଁ ଏବେ ତା ପିଲାମାନେ ଅନିଇଚ୍ଛୁକ ଅଛନ୍ତି। ଆଉ ସେମାନେ ଇଚ୍ଛା ହିଁ କରୁନାହାନ୍ତି ଯେ ନିଜ ମା କୁ ପାଖରେ ରଖିବେ କି ନିଜ ବାପାକୁ ପାଖରେ ରଖିବେ ସେଇଟା ପୁଣି ଆହୁରି କହୁଚନ୍ତି ଯେ ତୁ ଏତିକି ଦିନ ରଖେ ତୁ ସେତିକି ଦିନ ରଖେ ଅ ସେଟାରେ ପୁଣି ବି ଆହୁରି ଭାଗବଣ୍ଟା ଚାଲିଚି ୟେ ତୁ ଏତିକି ନବୁ କିନ୍ତୁ କିଏ ବି ଭାବି ପାରୁନାହାନ୍ତି ଯେ ଆଉ ଆମର ଜୀବନ କାଳ କେବଳ ଗୋଟେ ମାନେ ଆମେ ଜାଣିପାରୁନେ ଯେ ଆମେ ପରବର୍ତ୍ତୀ ସମୟରେ ଆଉଥରେ ଦେଖାହେବା ନା ନାହିଁ ବେଲି। ସେଇଟା ହଉଚି ବହୁତ ଏବେ ଥରେ ମରଣ ପର୍ ଆମେ ସେଇ ବାପା ମାଙ୍କୁ ପାଇବା କି ନାଇଁ ସେଇଟା ବି କିଛି ତାର ବି କିଛି ଗାରେଣ୍ ଟି ନାହିଁ ଏଁ ତ ଆମମାନଙ୍କୁ ଭାବିବାକୁ ପଡିବ ଯେ ପ୍ରକୃତରେ ଆମକୁ ଯାହା ବି ଜୀବନରେ ମିଳିଚନ୍ତି ବାପା ମା କି ସାଙ୍ଗସାଥି କି ଯିଏ ବେଲେ ସମ୍ପର୍କୀୟ ମିଳିଚନ୍ତି ତାଙ୍କ ମାନଙ୍କୁ ଆମେ ନେଇକି ଉପଯୁକ୍ତ ସମୟ ଦେଇପାରିବା ଆଉ ତ ଯାହା ଦ୍ଵାରା କଣ ଯେ ସେମାନଙ୍କୁ ଯଦି ଆମେ ଭଲ ପାଇବା ବି ଦେଇପାରିବା ନା ତାଙ୍କେ କିଛି ବି ମନ ଭିତରେ କିଛି ବି ତାଙ୍କର ଦୁଃଖ ଆସିବନି ଏମିତି ଆଉ।
ବାସ୍ତବରେ ମାନେ ଏଇ ସବୁ ବିଷୟ ଦେଖିଦେଲେ ମାନେ ଅ ମନରେ ଏକ ପ୍ରଶ୍ନ ଉଙ୍କି ଉଠୁଚି ଯେ ବାସ୍ତବରେ ମନୁଷ୍ୟ କଣ ଏତେ କ୍ରୁର ବାସ୍ତବରେ ମନୁଷ୍ୟ କଣ ଏତ୍ ତେ ନିଷ୍ଠୁର ଯେ ଜନ୍ମ ଦେଇ ଥିବା ମାର୍ ଯିଏ ତାକୁ ଲାଳନ ପାଳନ କରିଚି ସେ ତାକୁ ଛାଡି ଦେଇକି ବୃଦ୍ଧା ଅବସ୍ଥାରେ ଏମିତି ରହିପାରିବ ବାସ୍ତବରେ ଗୋଟେ ବହୁତ ମାନେ ଅ ଏଇ ଜିନିଷଟା ବହୁତ ମନକୁ ଆଘାତ ଦଉଚି ଭବିଷ୍ୟତ ଜଣେ ଭବିଷ୍ୟତ ଗଠନ କରିଦଉଚି ଜଣେ ମା କିନ୍ତୁ ତାର ଭବିଷ୍ୟତ ସରିଲାଳକୁ ତାର ଅ ଯୋଉ ବୟସ ସରିଲା ବେଳକୁ ସେ କାହା ସାହାରା ପାଇପାରୁନି ସ୍ଵାମୀ ମରିଗଲା ପରେ ତାର ଆଉ କେହି ନାହିଁ ତ ଏଇ ଜିନିଷ ଗୁଡା କ ମୁଁ
ସେଇଟା ତ କହିଲ ଯାହା ଦିଦି ଠିକ୍ କଥା କିନ୍ତୁ ତା ବାଦ ବି ହଉଚି ମାନେ ମା କଣ ଯେ ସିଏ ତା ପୁଅ ଯଦି ରାତିରେ ବି ଥରେ ବି କାନ୍ଦି ପକେଇଲା ବେଲେ ମା ଯେତେ ରାତି ହଉଚି ହଉ ସିଏ କିନ୍ତୁ ଉଠିକିରି ତା ପିଲାକୁ ଫାଷ୍ଟ ପ୍ରଥମତ ଶୁଆଇବ ଖୁଆଇବ ଆଉ ତାପରେ ଯାଇକିରି ସେ ନିଜେ ଶୋଇବ କିନ୍ତୁ ଏବେ ମାନେ ପିଲା ତାକୁ ଏତେ ଦୁଃଖ ଦେଇ ଦଉଚି ଯେ ମା ନିଜେ ଶୋଇପାରୁନି ନା ମା ସେତେବେଳେ ସୁଖରେ ଥାଇକି ଶୋଇପାରୁନଥିଲା ଏବେ ଦୁଃଖରେ ଥାଇକି ବି ଶୋଇପାରୁନି। ତ ତାକୁ ସିଏ ଯାହାକୁ ସୁଖ ଦେଇ ଦେଇ ନିଜେ ଶୋଇପାରୁଥିଲା ଏବେ ଜଣେ ସିଏ ଦୁଃଖ ମାନେ ତା ପିଲା ତାକୁ ଦୁଃଖ ଦେଇକରି ନିଜେ ଶୋଇ ପଡୁଚି ତ ବହୁତ ଏଇଟା ଭଲ ଲାଗୁନ ଏଇଟା ମି
ନିହାତି ଭାବରେ ଦେ ପିଲା
ମତେ ଲାଗୁଚି ଏଇଟା ହଉଚି ନିଜ ଉପରେ ନିର୍ଭରଶୀଳ କରୁ ସେ ଯେ ଭାବିବା କଥା ସେ ପିଲାଟି ଯିଏ ଯଦ୍ ଇ ଆମେମାନେ ଆମ ବାପା ମାଙ୍କୁ ରଖିବୁ ତାହେଲେ ଆମ ମାନଙ୍କ ପାଖରେ କିଛି ତ ଯିଏ ବି ହେଲେ ଆମକୁ ଯେ ସର୍ପୋଟ କରୁଚନ୍ତି ତାଙ୍କେ ତ ରହିଯିବ ନଲେ ଆମ ପାଇଁ ଏ ଦୁନିଆରେ କିଏ ନାହାନ୍ତି ହିଁ। ଘର ଲୋକ ଯେ କହୁଚନ୍ତି ରକ୍ତ ମାନେ ପାଣି ଠାରୁ ଅଧିକ ସଶକ୍ତ ମୋଟା ଥାଉଚି ପ୍ରକୃତରେ ସତ କଥା ଫ୍ୟା ମାନେ ନିଜର ଫ୍ୟାମିଲି ପରିବାର ଠାରୁ ଆଉ କିଏ ବାହାରିବେ ନିଜର ତମର କଣ ବି ହେଇଯାଉଚି ବେଲେ ସେଥାଇଁ ବାପା ମା ହଉଚନ୍ତି ଆମର ଗୋଟେ ମାନେ ମୂଳ ଦୁଆ ଯୋଉଟା କି ଆମକୁ ବହୁତ ମଜବୁତ କରିକି ରଖୁଚନ୍ତି ଆମକୁ ତାଙ୍କେ ହିଁ ସବୁ କିଛି ପରମ୍ପରା ସଂସ୍କୃତି ସବୁ କିଛି ତାଙ୍କେ ଶିଖେଇକି ଆସିଚନ୍ତି କିନ୍ତୁ ଆମେ ତାଙ୍କୁ ହାତ ଛଡା କରିଦଉଚେ।
ନିହାତି ଭାବରେ ବହୁତ ଦୁଃଖର ଘଟଣା ଯେ ଯୋଉ ବାପା ମା ଆମକୁ ହାତ ଧରିକି ଚାଲିବା ଶିଖେଇଲେ ସେଇ ବାପା ମାଙ୍କର ଶେଷ ଅବସ୍ଥାରେ ଆମେ ତାଙ୍କ ହାତ ଧରିବା ପାଇଁ ନାରାଜ। ବାସ୍ତବରେ ଅ ଗୋଟେ ଛୁଆ ବା ଗୋଟେ ଗୋଟେ ଏ ବ ଏ ପିଲା ବା ଗୋଟେ ଅ ପୁଅ ଝିଅ ଏହା ନିଜର ଏକ ଅ ନିଜର ଏକ ଆନ୍ତ ଅନ୍ତରରୁ ଭାବିବା କଥା ଯେ ଅ ଏହା ଗୋଟେ ଏହା ଗୋଟେ ଋଣ ମୁଁ ଗୋଟେ ଋଣୀ ହେଇକି ରହିଆଇଚି ମୋର ଲାଳନ ପାଳନରେ ଯେଉ ପ୍ରକାର ମତେ ବାପା ମା ଗଢି ଆସିଚନ୍ତି କାରଣ କଣ ମୋର ସେତିକି ଅବଦାନ ରହିବନି ବାପା ମାଙ୍କ ପ୍ରତି ବାସ୍ତବରେ ସେ ସେ କ୍ରୁର ହୃଦୟ ଓ କିଭଳିଆ ସେ ହୃଦୟ ମୁଁ ଆଜି ପର୍ଯ୍ୟନ୍ତ ଭାବି ପାରୁନି ମୁଁ ଭାବୁଛି ଯେ ପ୍ରତ୍ୟେକ ଅ ପିଲା ଯେ ନିଜର ଅନ୍ତକରଣକୁ ପଚାରିବାର ଦରକାର ଯେ ବାପା ମା ସିଏ ମୋରି ବାପା ମା। ଆଉ ମୋର ହଉଚ଼ି ସବ୍ ସର୍ବଶ୍ରେଷ୍ଠ କର୍ତ୍ତବ୍ୟ ଯେ ମୁଁ ବୃଦ୍ଧା ସମୟରେ ମୋ ବାପା ମାଙ୍କର ଅ ହସ୍ତ ଧରିବି ନା ନାଇଁ ଆଉ ହସ୍ତ ଧରିବି ନା ନାଇଁ ର ଉତ୍ତର ସବ୍